ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭ ସନ୍ଧ୍ୟା।
ହଁ ହଁ, ଶୁଭ ସଂନ୍ଧ୍ୟା। କନ୍ କରୁଚ, ହଁ ବହୁତ ଭଲ ଅଛି।
ଆଚ୍ଛା। ହଁ ମୁଁ କିଛି ନାଇଁ ଏମିତି କିଛି ଗପ ବହି ପଢୁଥିଲି ଆଉ।
ଆରେ ବା ବହୁତ ବଢିଆ ସନ୍ଧ୍ୟା ବେଳେ ବସି ଗପ ବହି ପଢୁଚ।
ହଁ, ଆ ଏବେ ଆଉ କଁ କହିଲ ଏବେ ଆଗୁରୁ ଥିଲା କି ଆମେ ବହି କିଛି ଆମକୁ ବିରକ୍ତି ଲାଗେ କିଛି ଲାଗେ ତ ଗପ ବହି ପଢିଆକୁ ମଜା ଲାଗେ ନା କିଛି କଣ ଅଛି କଣ ନାଇଁ ସବୁ ଜାଣିବାକୁ। ଆଉ ଆଜିକାଲି ତ ଫୋନ ହେଇଗଲା। ତ ସମସ୍ତେ ଫୋନରେ କିଛି ବି ଦେଖନ୍ତି କାଡିକି ମତେ ଟିକେ ଗପ ବହି ପଢ଼ିବାକୁ ବହୁତ ଭଲ ଲାଗେ। ତ ଏ ତ କେତେବେଳେ ଟାଇମ ମିଳିଲେ ଏମିତି ପଢେ ଆଉ।
ଆରେ ବହୁତ ବଢିଆ କଥା ମତେ ଲାଗୁଥିଲା କି ମୁଁ ହିଁ ଆଜିକା ଯୁଗରେ ପଢିବାକୁ ପସନ୍ଦ କରେ, ତ ଯାହା ହଉ ମତେ ବି କେହି ଜଣେ ସାଙ୍ଗ ମିଳିଗଲେ କି ମୋ ଚିନ୍ତାଧାରାର ବହୁତ ଖୁସି ଲାଗିଲା କି ତମେ ବ ବ ବହି ପଢିବା ପାଇଁ ବହୁତ ଭଲ ଲାଗେ।
ହଁ ମତେ ବହୁତ କିଛି ଗପ ଏମିତି ନୁହଁ କିଛି ଆମର ଇତିହାସକୁ ବି ନେଇକି ସେଇଗୁଡାକ ପଢିବାକୁ ବହୁତ ଭଲ ଲାଗେ ଆଉ ଏମିତିରେ ବି ତମେ ଜାଣିଥ ଫୋନ ବେଶି ବ୍ୟବହାର କଲେ ବି ମୁଣ୍ଡ ଟା ବିନ୍ଧି ଥାଏ ପ୍ରାୟ ଟାଇମ ବହୁତ ବଥା ଥାଏ, ମୁଣ୍ଡ। ହଁ ମୁଣ୍ଡ ବିନ୍ଧଥାଏ ତ ମତେ ଲାଗେ ଆଖି ବି ଆଖି ବି ବଥା ହୁଏ। ତ ମତେ ଲାଗେ ସେଇ ଟାଇମ ଟା ବହିଟା ବହି ପଢିଦେଲେ ନିଜକୁ ବି ଖୁସି ଲାଗିବ ଆଟଲି ଫୋନ ଠୁ ତ ଦୂରେଇ ରହିବା କିଛି ଟାଇମ ପାଇଁ। ତ ମୋ ମନରେ ସେଇଟା ଥାଏ। ସେଇଟା ବି ମତେ ଟିକେ କେତେବେଳେ ଟାଇମ ମିଳିଲେ ଏବେ ଟାଇମ ମିଳିଥିଲା ତ ମୁଁ ସେମିତି ଗପ ବହି କାଢିକି ପଡଥିଲି। ତମକୁ କୋଉ ବହି ପଢିବାକୁ ଭଲ ଲାଗେ?
ମତେ, ମତେ ଯଦି କହିବ ତ ମତେ ତ ବୋ ବହି ପଢିବା ପାଇଁ ବହୁତ ପସନ୍ଦ, ମୁଁ ପୁରା ଯୋଉ କହନ୍ତି ମୋ ପାଖରେ ଗଳ୍ପ ବହି ଠାରୁ ଆରମ୍ଭ କରି ଉପନ୍ୟାସ ପର୍ଯ୍ୟନ୍ତ ମୁଁ ବହୁତ ସାରା ବହି ରଖିଚି, ତ ଆଉ ସେଇ ଭିତରୁ ଯଦି ମତେ କୋଉଟା ଭଲ ଲାଗେ, ତ ନିହାତି ଭାବରେ ମତେ କୋଉଠି କେମିତି ଆଧ୍ୟାତ୍ମିକ ଯେମିତି କିି ଆମର ପୁରାଣ ଶାସ୍ତ୍ର ବହି ରହିଲା ମତେ ସେ ସବୁ ବିଭିନ୍ନ ପ୍ରକାର ଯେ ତେ ସବୁ ରହିଲା ଯେମିତି ଆମର ପଦ୍ମ ପୁରାଣ। ଗରୁଡ ପୁରାଣ, ଟିକା ଗୋବିନ୍ଦ ଚନ୍ଦ୍ର ମାନେ ଏଇଭଳି ଛୋଟ ଗଙ୍ଗା ମହା ତ୍ମ୍ୟ ଯେତେ ବିି ରହିଲା ମତେ ଲାଗେ ମୁଁ ବିଭିନ୍ନ ପ୍ରକାର ଶାସ୍ତ୍ରକୁୁ ପଢେ, ବିଭିନ୍ନ ପ୍ରକାର ପୁରାଣ ବହି ପଢ଼େ। ମତେ ସେ ପଢିଲେ ସେ ଯୋଉ ପୌରାଣିକ ତା ଭିତେରେ ଯୋଉ ପୌରାଣିକ କାହାଣୀ ଥାଏନା ସେ ସବୁ ମତେ ବହୁତୁ ଭଲ ଲାଗେ, ତ ସେଥିପାଇଁ ମ ତେ ଆମର ପ୍ରଥମେ ହଉଚି ଆଧ୍ୟାତ୍ମିକ ବହି, ତାପରେ ଭଲ ଲାଗେ ମ ତେ ଏଇ ଗଳ୍ପ ବହି ଗଳ୍ପ ପରେ ଆସିଯାଏ କବିତା। ଯେମିତି ବିଭିନ୍ନ ପ୍ରକାର କବିତା ଥାଏ ଆମର। ଆଉ ତାପରେ ସେଇଠୁ ଉପନ୍ୟାସ ମତେ ବହୁତୁ ଭଲ ଲାଗେ ପଢିବା ପାଇଁ।
ହଁ ବହୁତ୍ ଭଲ କଥା ଦେଖ କେତେ ତମେ କହିଲ ଏବେ କେତେ କଣ, ମୁଁ ତ ଏ ତେ କିଛି ଜାଣିନି। ହେଲେ ବି ତମେ କହିଲା ଭଳିଆ ମତେ ବି ସେଇ ପୁରାଣ-ପୁରାଣ ଶାସ୍ତ୍ର ବିଷୟରେ ଜାଣିବାକୁ ବହୁତ୍ ଭଲ୍ ଲାଗେ ଯେମ୍ତି କିି ଆମେ ଦେଖ ନର୍ମାଲ୍ ରେ ଆମେ ଜାଣି ଚେ କଣ କହିଲେ ଏମ୍ତିକିି ହଁ ଆମେ ଉପରେ-ଉପରେ ଜାଣିଚେ। ଆମର ରାମାୟଣ, ମହାଭାରତ, କୃଷ୍ଣ କ୍ରୀଷ୍ଣ କିଛି ବି। ଏଥିରେ କଣ ହେଇଥିଲା ଆମେ ଜାଣିଚେ, କିନ୍ତୁ ସେଇ ଭିତେରେ ନା ସେଇ ପୁରାଣ ଭିତେରେ ବହୁତ୍ କିଛି ଅଛି। ଯୋଉଟା କି ଆମେ ଜାଣିନେ, ସେଇ ବୁ ସେଇ ବହି ପଢ଼ିଲେ ହିଁ ଆମେ ସେଗୁଡ଼ାକୁ ଜାଣିପାରିଆ। ଏମିତି ନୁହଁ କି ଏବେ ଦେଖ ସେ ମହାଭାରତ ହେଲେ ବି ସେଇଟା ଟିଭିରେ ଦେଖୋଉଚି ସିରିଏଲ୍ ସେଇଟି ସେମିତି ସବୁ କିଛି କରେନି। ତମେ କହିଲା ବେଳେ କେତେ କଣ ନାଁ କହିଗଲ ମତେ ତ ଏତେ ଜଣା ନାହିଁ। ହେଲେ ବି ମତେ ବି ସେଇ ବିଷୟରେ ପୁରାଣ ବି ଷୟରେ ଜାଣିବାକୁ ମୋତେ ବହୁତ୍ ବଢ଼ିଆ ଲାଗେ, ସେଇ ବିଷୟରେ କୋଉଠି ବି କିଛି ବି ହଉଥିବ ନା କିଛି କିଏ କିଛି ବି ସେ ବିଷୟରେ ଆଲୋଚନା କରୁଥିବେ ତ ମତେ ସେଇ ଜାଗାରେ ବି ବସିଆକୁ ବହୁତ୍ ଭଲ ଲାଗେ, ମୁଁ ବି ବସିଯାଏ। ସମସ୍ତେ କୁହନ୍ତି ଏଇଗୁଡ଼ାକ ବୁଢ଼ାବୁଢ଼ୀ ବୃଦ୍ଧା ବୃ ବୃଦ୍ଧା ହେଲା ପରେ ଏଇଗୁଡାକ ସମସ୍ତଙ୍କୁ ପସନ୍ଦ। ମତେ ଏବେଠୁ ହିଁ ପସନ୍ଦ, ସେମିତି କିଛି ନଥାଏ ମୁଁ ଛୋଟବେଳୁ ହିଁ ମତେ ସେଇଗୁଡାକୁ ଦେଖିବାକୁ ବହୁତ୍ ଭଲ ଲାଗେ, ମହାଭାରତ, ରାମାୟଣ ତ ମୁଁ ଯେତବଳେ ବଡ ହେଲି ସେଇଗୁଡାକ ସବୁ ଦେଖି ସାରିଚି, ତ ସେମିତି ନର୍ମାଲି କହିଲା ଭଳିଆ ମତେ ବି ପଢ଼ିବାକୁ ସେଇଗୁଡାକୁ ବହୁତ୍ ଭଲ୍ ଲାଗେ। ତ ସେଗୁଡାକୁ ପଢିକି ବି ଆମେ ବହୁତ୍ କିଛି ଶିଖି ବି ପାରିବା। ଏବେ ମହାଭାରତ୍ ଯୋଉ ହେଇଥିଲା ସେ ଭାଗବତ୍ ଗୀତା ସେଥିରେ କିଛି ବି ଆମେ ପଢିକି ବହୁତ୍ କିଛି ଆମ ଜୀବନରେ ଯୋଉଡା ଚାଲୁଚି ଆମେ ସେଥିରୁ ବହୁତ୍ କିଛି ଶିଖିପାରିବଆ, ହଁ ସେ ବହି ପଢିଲେ ହିଁ ହଁ ସି ଆମକୁ କିଛି କାହାକୁ କିଛି ପ୍ରଶ୍ନ କରିବାକୁ ପଡିବନି, ମୋ ଜୀବନରେ ଏଇ ଚାଲିଚି ମୁଁ ତା ପରେରେ କଣ ମାନେ ତା ପର ଷ୍ଟେପ୍ ମୁଁ କଣ ନେବି, କଣ ନେଲେ କୋଉ ପଦକ୍ଷେପ ନେଲେ ମୋ ପାଇଁ ଠିକ୍ ହବ। ଆମେ ସେଇଟା କାହାକୁ ନ ପଚାରିକି ଆମେ ଯଦି କାଢିଆ ସେଇ ଭଗବତ ଗୀତା କାଢିବା। ସେଇଟା କିଛି ପୁରାଣ ସା କିଛି କାଢିବା ଆମକୁ ଆମ ଉତ୍ତର ମିଳିଯିବ। କାହାକୁ ପଚାରିବାକୁ କିଛି ଆମକୁ ଲାଗିବ ଏଇଟା ଏତେ ସହଜ ମୁଁ କରିପାରିବି ଏବେ। ୟା ପରେ କଣ, ତ
ହୁଁ।
ମତେ ଲାଗେ କି ହଁ, ସେଇଟା ସମସ୍ତେ ସେଇ ମତେ ଲାଗେ କି ସେଇ ବହିରେ ହିଁ ସେଇ ପୁରଣ ଶାସ୍ତ୍ର ହିଁ ଯେତିକି ଜିନିଷ ଅଛି ସେଇଟା ହିଁ ଯଦି ଆମେ ଅନୁସରଣ କରିବା, ଆମ ଜୀବନ ବହୁତ୍ ଖୁସିମୟ ସେମିତି ତ କହିପାରିବାନି ହେଲେ ବି ଆମେ ଠିକ ଠାକ ଚାଲିପାରିବା ଆଗରେ।
ସୁଖମୟ।
ହଁ ସୁଖମୟ ହଁ।
ହଁ ତ ଯେମିତି ଭାବରେ କହିଲା କି ଆଜିକା ଯୁଗରେ ବି ହଁ ଆମେ ଯେମିତି ଦେଖିବା। ତ ନିହାତି ଭାବରେ ଏତେ ସୋସିଆଲ ମିଡିଆ ଯାହାକୁ ସାମାଜିକ ଗଣମାଧ୍ୟମରେ ବ୍ୟକ୍ତି ନିଜକୁ ପୂରେଇ ରଖୁଛି ଯାହା ଫଳରେ ଏହି ସବୁ ଏଇ ସବୁ ଯୋଉ ଆମକୁ ଯୋଉ ମନକୁ ଯୋଉଟା ଶାନ୍ତି ଦିଏ ମନକୁ ଯୋଉଟା ଖୁସି ଦିଏ ଏଇ ସବୁ ଅଭ୍ୟାସ ର ନିବୃତ୍ତ ହେଇଗଲାଣି ଯେତେବେଳେ କି ସେ ସେତେବେଳର କବି ଲେଖକ ମାନେ ଥିଲେ ତାଙ୍କ କବିିତ୍ୱର ତାଙ୍କର ପୁସ୍ତକର ଆଦୃତ ବି ବହୁତ ଭଲ ଥିଲା ପା ପାଠକ ମାନେ ବି ବହୁତ ଥିଲେ ସେଥିପାଇଁ ସେମାନଙ୍କ ସେଇ ସବୁ ବହିର ପ୍ରକାଶନ ବି ବହୁତ ହଉଥିଲା। କିନ୍ତୁ ଆଜିକାଲି ଯୁବ ସମାଜରେ ମତେ ଲାଗେ କି କୋଉଠି ନା କୋଉଠି ଏଇଠି ନିହାତି ଭାବରେ ସେମାନେ ଏତେ ପ୍ରଭାବିତ ହେଇଛନ୍ତି ଆଧୁନିକତାରେ ଯାହା ଫଳରେ ଏହି ସବୁ ଅଭ୍ୟାସ ସେମାନଙ୍କ ଠାରେ ବହୁତ କମ ଲୋକଙ୍କ ଠାରେ ଦେଖିବାକୁ ମିଳେ ଆଉ ମତେ ଲାଗେ ଏ କି ନିହାତି ଭାବରେ ଆମକୁ ଏଇ ଅଭ୍ୟାସରେ ନିଜକୁ ନିବୃତ୍ତ ରଖିବାକୁ ପଡିବ।
ହଁ ଆମକୁ ସେ ଆମେ ନିଜ ଜୀବନକୁ କିଛି ଖୁସିମୟ କରିବାକୁ କିଛି ହେଲେ ଆମକୁ ଆମ ଇତିହାସ ଆମ ପୌରାଣିକ ବିଷୟରେ ଜାଣିବାର ବହୁତ ବହୁତ ଆବଶ୍ୟକତା ଅଛି କିନ୍ତୁ ଆଜିକାଲି କଣ ହେଉଛି ତମେ କହିଲା ପରି ସୋସିଆଲ ମିଡ଼ିଆରେ ସବୁ ରହିଯାଉଛନ୍ତି ଏବେ କୋଉ ଛୋଟ ଛୁଆ ଜନ୍ମ ହେଲା ନା ବାପା ମା ତାକୁ ସେଇ ଫୋନ ଦେଇକି ହିଁ ବୁଝେଇ ଦଉଛନ୍ତି କିଛି କରୁଛନ୍ତି ଆମ ଟାଇମରେ କଣ ହେଉଥିଲା ଆମେ ଯେତେବେଳେ ଛୋଟ ଥିଲେ ବାପା ମା ହଉ କୋଉଠି ଜେଜେବବା ଜେେମା ଅଜାଇ ବସିଲେ ଆମକୁ ସେ ପୌରାଣିକ ବିଷୟରେ କହୁ ଥିଲେ କୃଷ୍ଣ ବିଷୟରେ କହୁଥିଲେ ମନେ ଥିବ ତମର ବି ବହୁତ କିଛି ଆମର ସ୍ମୃତି ଥିବ ସେ ଟାଇମ ରେ ହଁ ଏମିତି ହେଇଥିଲା ସେଇ ଟାଇମ ରେ କୃଷ୍ଣଙ୍କୁ ନେଇଥିଲେ କୃଷ୍ଣ ଏମିତି ତାଙ୍କୁ ନେଇକି ଛାଡିଥିଲେ ସବୁ ଏଇ ଗୋଟେ ସବୁ ତ ସେଇ ଅନୁସାରେ ହିଁ ଛୁଆ ମାନଙ୍କର ବି ଯୋଉ ଥାଏ ଯୋଉ ପସନ୍ଦ ଥାଏ ସେ ଅନୁସାରେ ସେମାନଙ୍କର ବଦଳି ଯାଇଛି ଆମର ଗୋଟେ ବହିରେ ପଢିବୁ ଅଜା ଆଈ କହିଥିଲେ କି ଜେଜେ ଜେଜେମା କହିଥିଲେ ମମେ ପଢିବୁ ବହିରେ ଆଉ ମଜା ହେଇକିଅ ସେଇଟା ଆଜି କାଲି ଛୁଆ ଭିତରେ ଦେଖିବାକୁ ଆଉ ମିଳେନି। କାରଣ ସେମାନେ ସେଇ ଫୋନ ହିଁ ଏଇଟା ସେଇଟା ତ ବହି ପଡିିବାକୁ କେ ତ କେହି ପସନ୍ଦ କରନ୍ତିନି। ସବୁ ଭାବନ୍ତି ହଁ ଆମକୁ ତ ଫୋନରେ ମିଳିଯିବ ସବୁ ଆମେ ବହି କଣ ପାଇଁ ପଢିବୁ? ହେଲେ ମତେ ସେଇ ବିଷୟ ମତେ ବହୁତ୍ ପଡିବ ହଁ।
ହଁ ତ ଯେତେ ମିଳିଲେ ବି ତ ଭାବ ତମେ ତ ବି ପଢା ପଢି କର ତ ଭାବ ଆମେ ଯେ ହେଲେ ଗୋଟେ ପୁସ୍ତକ। କରେ ଗୋଟେ ଗଳ୍ପ ପଢୁ ତ ଆମକୁ ଲାଗେ ସେ ଗଲ୍ପ ଦୁନିଆ ଭିତରେ ଆମେ ଅଛେ ସେ କାହାଣୀ ଭି ଆମେ ଅଛେ ପ୍ରତ୍ୟେକ ଚରିତ୍ରକୁୁ ଆମେ ଉପଭୋଗ କରୁଛେ ଅନୁଭବ କରିପାରୁଛେ ଆଖି ସାମ୍ନାରେ ଗୋଟେ କଳ୍ପ ଳ୍ପନାରେ ଭା ଆସେ କି ହଁ ଏମିତି କିଛି ଗୋଟେ ଘଟୁଛି ଏମିତି ହଉଛି ସେ କାହାଣୀ ଆମର ଛଦ ପଟରେ ଆଙ୍କି ହେଇଯାଏ ତ ତ ମତେ ଲାଗେ ଯିଏ ପାଠ କୁ ସିଏ ହିଁ ବୁଝିପାରିବ ଏଆର ଅନୁଭୂତି। ନିହାତି ଭାବରେ ତ ସମସ୍ତଙ୍କୁ ବୁଝେଇ ପାରି ବାନି ଆମର ଏହି ମନର ଭାବନା ଟା ହେଁ।
ହଁ ସବୁ ସବୁ ମଣିଷଙ୍କର ମନର ଭାବନା ତ ଅଲଗା ଥାଏ। କିନ୍ତୁ ତମେ କହିଲା ପରେ ସତରେ ଏଇ କଥା ଟା ବହୁତ ଠିକ କି। ଆମେ ହଁ ଗୋଟେ ଫୋନ ରୁ ଦେଖିକି ସେଇଗୁଡ଼ାକ ଅପେକ୍ଷା ଆମେ ବହି ଟେ ବହି ପଢ଼ିଆ ନା। ଆମ ବହି ପଢ଼ିବାରୁ ଆମର ସବୁ କିଛି ଆମ ପାଇଁ ବହୁତ ଭଲ ଆମ ସ୍ୱାସ୍ଥ୍ୟ ପାଇଁ ବି ଭଲ ଫୋନ ରୁ ଯେ ଏତିକି ଦୂରେଇ ରହିବା ତମ ପାଇଁ ବହୁତ ଭଲ। ଆଉ ବହି ପଢିବା ତା ସହିତ ଆମେ କିଛି ବି ନିଉଜରେ ପ ଏଇତା ତ ଆମର ଏ ସେଇଟା ଡେଲି ରୁଟିନ ଏଇଟା କିନ୍ତୁ ବହି ପଢିବା ସବୁ ସେ କିଛି ନିଜେ ସେ ଭିତରେ। ଅ ତମେ ଯେମତି କହିଲ ନିଜକୁ ସେ ଭିତରେ ଅନୁଭବ କରିକି ହଁ ଏଇଥିରେ ଏମିତି ହେଇ ଥିବ ସେମିତି ହେଇଥିବ। ଆମେ ସେଇ ସବୁ କିଛି ସହିତ ପରିଚିତ ହେଇକି ରହିପାରିବା ସେଇ ଜାଗାରେ କିନ୍ତୁ ଯୋଉଟା। କି ଆଜି କାଲି ହଉନି ହଁ।
ତ ନିହାତି ଭାବରେ ମତେ ଲାଗେ ଆ ଆମେ ଯେହେତୁ ଏମିତି ଅଛେ ତ ଯେମିତି କୁହନ୍ତି କି। ସମାଜକୁ ପରିବର୍ତ୍ତନ କରିବା ଆଗରୁ ନିଜକୁ ହିଁ ପରିବର୍ତ୍ତନ କରିବାକୁ ପଡେ। କାରଣ ଆମେ ତ ସମସ୍ତଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିପାରିବା ନାହିଁ। ତ ମତେ ଲାଗେ ଯେହେତୁ ଆମେ ଏମିତିକା ଅଛେ ତ ନିହାତି। ଆମେ ଆମ ସାଙ୍ଗସାଥି ପରିବେଶ ଆମ ପରିବାରରେ ଯୋଉ ଛୋଟ ଭାଇ, ଭଉଣୀ ମାନେ ରହିଲେ। ଆମର ଯୋଉ ମାନେ ପାରିବାରିକ ପରିଜନ ରହି ଏ ମୁଁ ଯଦି ଏଇନା ଅଁ ପାଞ୍ଚ ଜଣ ଭାଇ, ଭଉଣୀଙ୍କ ଭିତରେ ପଢିକି ଚାରିଟା ଛୋଟ ଛୁଆଙ୍କ ଆଗରେ ବସିକି ପୁ ତକ ଟେ ପଢ଼ୁଛି ଆଉ ପଢିକି ସେମାନଙ୍କୁ ଶୁଣେଇ ପାରୁଛି। ତ ସେମାନଙ୍କର ଆଗ୍ରହ ଏଇ ଏଇ ଦୃଷ୍ଟିରୁ ହିଁ ଆସିଥାଏ ଏହିପରି ଭାବରେ ଆସିଥାଏ। ତ ମତେ ଲାଗୁଛି ଏମିତି ଧୀରେ ଧୀରେ ପ୍ରତ୍ୟେକ ଘରେ ଗୋଟେ ଗୋଟେ ପୁସ୍ତକ ପ୍ରେମୀ ରହିବା ଦରକାର।
ହଁ ସେଇଆ ସେ ସବୁ ହଁ ପରିବାରେ ହଁ। ତାପରେ ମୁଁ ବି ଚାହିଁଲେ ତ ସେମାନଙ୍କ ଠାରୁ ହିଁ ଗୋଟେ ଗୋଟେ ଗୋଟେ ଗୋଟେ ହେଇକି ହଁ ସେମାନେ ଆଗକୁ। ଯାଇ ଥାନେ ଯୁବପିଢି ଯେମିତି ଆଗକୁ ଯାଆନ୍ତି ସେମାନେ ବି ତାଙ୍କର ପରେ ଯିଏ ଆସିବେ। ସିଏ ବି ସେମାନଙ୍କୁ ଶୁଣେଇବେ ତ ତମେ କହିଲା ପରେ ସେଇଟା ଆମର ବି ଜିମେଦାରି। ଆମେ ନା କି ଏମିତି ଛାଡିଦବା ନା ସେମାନଙ୍କୁ ପସନ୍ଦ ନାଇଁ ଛାଡିବାନି ଆମେ ବି। ନା ତମେ ବସ ତମେ କିଛି ଶୁଣ ମଜା ଲାଗିବ ସମସ୍ତେ ଆମେ ଗପ କହିବୁ ଏଇଟା ପଢିବା। ତ ତୁ ତୁ ଟିକେ କହ ତୁ ଟିକେ ପଢିକି କ ତ ସେମାନଙ୍କର ବି ହଁ। ସେମାନଙ୍କର ବି ସେଇ ଜାଗାରେ ପସନ୍ଦ ଆସେ ସେମାନଙ୍କୁ ବି ତାଙ୍କର ବି ଆଗ୍ରହ ବଢିଯାଏ। ଅ ସେମିତି ଆଉ ତମ ତମ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ବହୁତ କିଛି ବହି ବିଷୟରେ ବି ବହୁତ କିଛି ଶୁଣିବାକୁ ମିଳିଲା ଆଉ।
ଆ ମତେ ବି ଯା ହଉ ପୁସ୍ତକ ପ୍ରେମୀ ବନ୍ଧୁ ଜଣେ ମିଳିଗଲେ ତ ମତେ ବି ଖୁସି ଲାଗିଲା।
ହଉ ମତେ ବି ବହୁ ଧନ୍ୟବାଦ।
ଧନ୍ୟବାଦ।
ହଁ।